ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ନା କହିବୁନୁ, ନା କିଛି
ହଁ ପ୍ରଣାମ କୁହ।
ହ୍ୟାଲୋ ଭାଇ ନମସ୍କାର।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ଆଉ ଆପଣ ଏବେ କଣ କରୁଛନ୍ତି?
ହଁ ଯାଇଥିଲି ଟିକେ ବୁଢାହାଟ ଆସୁଚି ଆଉ।
ଆଜ୍ଞା ତାହାଲେ ବୁଲାବୁଲି କରୁଚନ୍ତି ଟିକେ। ଆପଣଙ୍କୁ ବୁଲାବୁଲି କରିବାକୁ ଭଲ ଲାଗେ, ନା ଏମତି
ହଁ ସେମତି ଟିକେ ବୁଲିବା ପଢିବା ଦିଟା ଯାଙ୍କୁ ତ ବାଲାନ୍ସ କରିବାକୁ ପଡିବ। ନା ଖାଲି ପାଠ ପଢିଲେ କଣ ସବୁ ମନେ ରହିବ?
ଆଜି, ଆଜି ଖାଇଛି ଆମର ବରା, ପୁରି, ଘୁଗିନି। ବରାଟା ଆମର ଫାଷ୍ଟେ ଆଣକୁ ବିରିକି ଫାଷ୍ଟେ ବାଟିବେ। ତମେ ଚାହିଁଲେ ତା ଦେହରେ ସୁଜି ପକେଇ ପାରିବ, ଆଉ ହୁଁ ନହେଲେ ପିଓର ଆମର ପୁରା ହଣ୍ଡ୍ରେଡ ପରସେଣ୍ଟ ନହେଲେ ଆମର ବରା ବିରିରେ କରିପାରିବ। ପୁରା ସ୍ଵାଦିଷ୍ଟ ଲାଗିବ ଆଉ ବିରି ମିଶ ଏ ସ୍ଵାଦ ସେମତି ରହିବ ଏତେ କିନ୍ତୁ ଏତେ ଭଲ ଆସିବ ନାହିଁ ଆଉ।
ଆଜ୍ଞା। ଆପଣ ବରା କେବେ ନିଜ ଆ ନିଜେ ତିଆରି କରିଚନ୍ତି ନା କରିନାହାନ୍ତି? ଆଜ୍ଞା ସେ କରନ୍ତି ଭଲ।
ସେ ମତେ ଶିଖେଇ ଥିଲେ ମୁଁ କରୁଛି ଆଉ।
ଆଉ ଆଉ ଆପଣ ଘୁଚିବେ ତାହେଲେ ବସିଛ୍ କହିଲି ଘରେ।
ହୁଁ ବସ୍
ଆପଣ ଏବେ ଘରେ ବସିଛନ୍ତି ତାହେଲେ।
ହାଲୋ।
ଆଉ ଆ ଆପଣଙ୍କର ହଉଚି। ମାନେ କଲେଜ ଫଲେଜ ଖୋଲିଲାଣି ନା ଖୋଲିନିି?
ହାଲୋ। କଲେଜ ଖୋଲିଲାଣି କିନ୍ତୁ ମୁଁ ଯାଇନି ଆଉ। ତମେ ପଢ଼ା ପଢ଼ି ସରିଗଲାଣି?
ଆସି ନାହାନ୍ତି। ହଁ ମୋର ଗ୍ରାଜୁଏସନ୍ କମ୍ପ୍ଲିଟ ହେଇଗଲାଣି ଏବେ। ଏମିତି ଘରେ ଘରେ ବସିକି କମ୍ପ୍ଲି ଟିଭ ଏକ୍ଜାମ୍ ପାଇଁ ପ୍ରିପେୟାର ହଉଛି। ମୁଁ ଏବେ।
ହୁଁ ମାନେ ଏଟା ପୁରା ମାର୍କେଟେ ପ୍ରାୟ ଲାଗେ ପ୍ରାୟ। କମ୍ପିଟିସନ ଉପରେ ଚାଲିଛି। ଇତିହାସ ବିଷୟରେ କିଛି ପ୍ରଶ୍ନ ପଚାରିନେ କହିପାରିବ?
ଇତିହାସ ବିଷୟରେ ନାଇଁ କିଛି କହିପାରିବିନି। ଆ ଭୁଲି ଗଲି।
ଆମ ଭାରତ କେବେ ସ୍ଵାଧୀନ ହୋଇଥିଲା?
ଉଣେଇଶହ ସଟଚାଳିଶ ମସିହା ଅଗଷ୍ଟ ପନ୍ଦର। ଜାତିର ପିତା ଆମର ଗାନ୍ଧିଜୀ।
ଲାଲକିଲ୍ଲା ଜାଣିଛ କୋଉଠି ଅଛି?
ଆଜ୍ଞା।
ନା ମନେ ତ ଅଛି ଆଉ କହୁଚୁ ଜାଣିନା। କୋଣାର୍କ ସୂର୍ଯ୍ୟ ମନ୍ଦିର କେଉଁ ରାଜ୍ୟରେ?
ଯାଇପାରି ।
ହାଲୋ କୋଣାର୍କ ସୂର୍ଯ୍ୟ ମନ୍ଦିର କେଉଁ ରାଜ୍ୟରେ?
ଆଜ୍ଞା। କୋଣାର୍କ ସୂର୍ଯ୍ୟ ମନ୍ଦିର ଆମର ପୁରୀ ପୁରୀ। ତ ଆମର ହଉଛି ପୁରୀ ଜିଲ୍ଲା କିନ୍ତୁ ରାଜ୍ୟ ହଉଛି ଆମର ଓଡିଶା।
ସ୍ଵାଧୀନ ଭାରତର ପ୍ରଥମ ରାଷ ରାଷ୍ଟ୍ରପତି କିଏ ଥିଲେ?
ସ୍ଵାଧୀନ ଭାରତର। ପ୍ରଥମ ରାଷ୍ଟ୍ରପତି ଆମର ଅବଦୁଲ କଲାମ ବୋଧେ ମୁଁ ଠିକ୍ ସେ। ମନ ପଡୁନି ଠିକ। ଡକ୍ଟର ରାଜେନ୍ଦ୍ର ପ୍ରସାଦ ଆଜ୍ଞା ହଁ। ଆ ମୁଁ ଟିକେ ଇତିହାସ ପଢ଼ି ଭୁଲିଗଲିଣି ଆଉ ମନେ ନାହିଁ।
ଆଉ ଆମର ପୁରୀ ଠାରେ କଉଁ। କେଉଁ ଦର୍ଶନୀୟ ସ୍ଥାନ ଅଛି କହିଲ।
ପୁରୀରେ ଆମର ପ୍ରଥମେ ତ ଆମର କହିବାକୁ ଗଲେ ଆମେ ଯେତେବେଳେ ପୁରୀକୁ। କୁ ଯିବା ମା ବାଟମଙ୍ଗଳା। ପଡ଼ିବେ ତାଙ୍କୁ ଦର୍ଶନ କରିକି ଗଲେ ବହୁତ ଭଲ ହୁଏ। ତାପରେ ହଉଛି ଆମର ଉଁ କହିବାକୁ ଗଲେ। ଏ ଆମର ତୀର୍ଥ ସ୍ଥାନ ହଉଛି ଭିତରୁ ଯିଆକୁ ପ୍ରସିଦ୍ଧ ସବୁଠାରୁ ଆମର ହଉଛି ପୁରୀ ଜଗନ୍ନାଥ ମନ୍ଦିର।
ହୁଁ।
ତାପରେ ଆମର କୋଣାର୍କ। ତା ପରେ ହେଉଛି ସୂର୍ଯ୍ୟ ଆମର ଯେଉଁ ଚନ୍ଦ୍ରଭାଗା ଯେଉଁଠି ଆମର ସୂର୍ଯ୍ୟ ଉଦୟ ହୁଅନ୍ତି। ଆମେ ସେଇଠି ଦେ ଭଲ ଲାଗେ ଦେଖିବା ପାଇଁ। ଚନ୍ଦ୍ରଭାଗାରେ ଆଉ ହଉଛି ଆମର ପୁରୀ ସମୁଦ୍ରକୂଳ ବଙ୍ଗୋପସାଗରର। ଆଉ ହଉଛି ଆମର ପୁରୀରେ ଆଉ ହଉଛି ଆମର ଯୋଉ ଅଛି ଆମର କଣ ଏଟା ମନ ପର୍ନେଇ ସେ ଯୋଉ ମା ଅଛନ୍ତି ଆଉ ଜଣେ ଯାଇକି ଲୋକମାନେ ବୋଟିଂ ଫୋଟିଂ କରନ୍ତି ବି ସେଇ ସମୁଦ୍ର କୂଳରେ। । ସେଇ ଜାଗା ଟା ନା ମନେ ପଡୁନହି ବହୁତ ଜାଗା ଅଛି। ଆଉ ଅଛି ଆମର ଶିବ ମନ୍ଦିର ଯୋଉ କଣନ୍ତି ତାଙ୍କ ନାଁ ମନେ ପଡୁନି ବି।
ଆଉ ଆମର କେଉଝରରେ କଣ ଅଛି?
କେଉଁଝରରେ ତ ବହୁତ କିଛି ଅଛିଈ। ଅଛି ସାନ ଆଗ ମାଙ୍କ ଦର୍ଶନ କରିକି ଆମେ ଘଟଗା ଯୋଉ ମା ତାରିଣୀ। ତାପରେ ହଉଛି ଗୁଣ୍ଡିଚା ଘାଇ। ତାପରେ ହଉଛି ଆମର ଗୁଡିଜା ଖାଇ ପରେ ହଉଛି ଆମର ଓ ହଉଛି ସାନ ଘାଘରା ବଡଘଗରା ଗ ଗୁନାସିକା ତାପରେ ହଉଛି ଆମର ହ ଆଉ ବହୁତ କିଛି ଅଛି ସୁନାମଇଁ ଅଛି ଗୋଟେ ଜାଗା ଜାଣିଥିବେ। । ହଁ ସେଇଟା ବି ଗୋଟେ ଅଛି ବହୁତ ଜାଗା କେଉଁଝ ରେ ଅଛି ଯେଉଁଟାକି ମାନେ ବର୍ଷା ଦିନରେ କେଉଁଝର ବୁଲିବାକୁ ବହୁତ ଭଲ ଲାଗେ। ବର୍ଷା ଦିନେ ମାନେ ଆମର ଏଇ ଯୋଉ ଅ ଆଷାଢ ଆଉ ଶ୍ରାବଣ ମାସ ରେ ଆପଣ ଯିବେ ହଉଛି କେଉଁଝର କେଉଁଝର ରେ ବୁଲିବାକୁ ଆପଣଙ୍କୁ ବହୁତ ଭଲ ଲାଗିବ। କେଉଁଝର ଜଳବାୟୁ ଟିକେ ଥଣ୍ଡା ରୁହେ ଭଲ ଲାଗେ ଆଉ। । ଗୋନାସିକା ମାନ ଆପଣ କଣ ଜାଣିଛନ୍ତି ଗୋନାସିକ ରୁ କଣ ହେଇଛି? । ଆକୋନାସିକା ଆକଚୁଲି ହଉଛି ଯୋଉଥିରୁ ଗୋରୁ ମାନେ ଆମର ଯୋଉ ଗୋ ଗୋରୁମାନଙ୍କର ନାକ ଯୋଉଁ? ସେଇ ନାକ ପୋଡାରୁ ହଉଛି ବୈତରଣୀ ନଈ ଆମର ବାହାରିଛି ପ୍ରଥମେ। ସେଇଠୁ ବୈତରଣୀ ନାଇ ବାହାରିକି ଛୋଟ ଧାରା ସୃଷ୍ଟି ହେଇକି ଆସିକି ବୈତରଣୀ ନଈ ହେଇଛି।
କଣ କହିବି?
ଆଉ ଆପଣଙ୍କ ପାଖରେ କୋଉ ନଈଁ ପ୍ରଭାବିତ ହେଇଛି? ଆପଣଙ୍କର ବୟ ବ୍ରାହ୍ମଣୀ ନଦୀ କୋଉଠୁ ବାହାରିଛି?
କହିପାରିବିନି।
ଆଜ୍ଞା। ଜାଣିନାହାନ୍ତି ମୁଁ ବି ଜାଣିନି ମୁଁ କହିଲି ଆପଣ ଯେହେତୁ ବ୍ରାହ୍ମଣୀ ନଦୀ ଇ କୁଳେ ବସବାସ କରୁଛନ୍ତି ଆପଣ କାଳେ ଜାଣିଥିବେ ମୁଁ ମୁଁ ବି ତ ଜାଣିନେଇ ଏତେ। ଭଲ ଭାବରେ। ଆଉ ବୈତରଣୀ ନଦୀର ଶାଖା ନଈ କଣ କହିପାରିବେ? ବୁଢ଼ା ନଈ। ବୁଢ ବଳଙ୍ଗ ଯୋଉଟା ଆମର ଯାଇଛି। ଆଉ ଆପଣ ବ ବ୍ରାହ୍ମଣୀ ନଦୀରୁ ଶାଖା ନଦୀ କିଛି କହିପାରିବେ? । ଖରସ୍ରୋତା ପା।
ତମର ସାଙ୍ଗ କିଏ ଅଛନ୍ତି?
ମୋର ତ ବହୁତ ସାଙ୍ଗ ସ୍କୁଲ ଲାଇଫରେ ବହୁତ ସାଙ୍ଗ କରିଛି କଲେଜ ଲାଇଫରେ ବି କରିଛି। କିନ୍ତୁ କଲେଜ ଲାଇରେ ତ ମୋର ସବୁଠାରୁ ଭଲ ସାଙ୍ଗ ତିନି ଜଣ ଥିଲେ ସେ ହଷ୍ଟେଲ ରେ ରୁହନ୍ତି ମୁଁ କିନ୍ତୁ ଡେଲି ଯିବା ଆସିବା କରେ ସେମାନଙ୍କ ସହିତ ତାଙ୍କୁ ତ ଡେଲି ମୁଁ ଯାଇକି ମାନେ ଆଗେ ସକାଳୁ ଯିବି ପହଞ୍ଚିବି ତାଙ୍କ କତିକି ଯିବି। ତାଙ୍କ କତିରେ ଦେଖା କରିକି ତାପରେ କଲେଜ ଯିବି ତାଙ୍କ ସହିତ। ମାନେ ଆମେ ସାଙ୍ଗ ହେଇ ସବୁ କଲେଜ ଯାଉ ଆଉ କଣ ଏଇଭଳିଆ ଆଉ। ତାଙ୍କ ସହିତ ବି ସାଙ୍ଗ ହେଇକି ଖାଏ ହଷ୍ଟେଲରେ କେତେବେଳେ କେମିତି।
ଆଉ କଣ ମଜାମସ୍ତି?
ବହୁତ ମଜା ମସ୍ତି ଲାଇଫ ହେଇଛି ସାଙ୍ଗ ହେଇକି ଆମେ ପୁରୀ ବି ଯାଇଛୁ। ସାଙ୍ଗ ହେଇକି ବହୁତ ସେଠି ମେଳା ଯାତ୍ରା ବି ହୁଏ ଜାନି ଯା ଯାତ୍ରା ଆମେ ବୁଲିଛୁ ସାଙ୍ଗ ହେଇକି। କିନ୍ତୁ ଆମର ଗୋଟେ ସାଙ୍ଗ ଟିକେ ଥିଲା ଦୁର୍ବଳିଆ ଖାଲି ଚାଲି ପାରେନି ଆଉ। ଆଉ କଣ ଏମିତି ସବୁବେଳେ ଚାଲିଛି ଆଉ। ଆପଣଙ୍କ ଅ ହଉଛି ଏବେ ମାନେ ଆଉ କୁଆଡେ ବୁଲାବୁଲି କରିବାକୁ ଯାଇଛନ୍ତି ନା ଏମିତି ଘରେ ରହୁଛନ୍ତି? ମାନେ କିଛି ଗଲେ ରଜରେ ବୁଲିଲେ କି ନାହିଁ ନା ଘରେ ରହିଲେ?
ବୁଲୁ ଆଉ
ଆଜ୍ଞା ଏକା ଯାଇଥିଲେ ନା ସାଙ୍ଗ ମାନଙ୍କ ସହିତ?
ଆଉ ସେ ମୁନିଆ ମଠ ସେ ପାଖରେ ଗୋଟେ ଉ ମଠ ଟାଇପ ର ପାହାଡ ଉପରେ ଅଛି ମନ୍ଦିର ଯାହାକୁ କୁହନ୍ତି ମୁନିଆ ମଠ ଆଉ। ଏମିତି ଜେଗା ବୁଲିଲୁ ଘରଙ୍ଗ ଆଇଲୁ ଆଉ।
ଆଉ ଆପଣ ବୁଲାବୁଲି
ଆଉ ସାଙ୍ଗସାଥି ସହିତ ମଜାମସ୍ତି ଗାଁ ରେ
ହଉ।